ହଁ
ଆଉ ସବୁ ଭଲ ଅଛନ୍ତି?
ନା ନା ଆଉ ସବୁ ଭଲ ନାହାନ୍ତି।
କଣ୍ ପାଇଁ କଣ ହେଇଛି କି?
ମହାବିପଦ।
କଣ ହେଲା?
ଯାହାକୁ ମୁଁ ମୋ ମୁଖରେ ପ୍ରକାଶ କରିପାରୁନେଇଁ।
ଓ ହୋ। ଆଉ ଆମ ଘରୁ କେବେ ଆସୁଚୁ? ସାରି କେବେ ଆସୁଚ?
ହଁ ଯିବି ଆଉ।
ଆମ ବାଇଗଣ ଚାଷ ମାନେ କେମିତି କଣ ପ୍ରକ୍ରିୟା କୋଉ କୋଉ ପ୍ରଣାଳୀ। ଏ ଇଁ। ଆରେ ତମେ ଚାଷ ଫାଷ୍ଟ କେମିତି କଣ କଲ କେବେ ଚାରା ପ ପକେଇଲ ସେ ବିଷୟରେ କିଛି ପୁରା ପ୍ରଥମରୁ ବର୍ଣ୍ଣନା କର।
କରିଆ ଏଥିରେ କିଛି ସଞ୍ଜନା କରିଆ ନିଶ୍ଚିନ୍ତ।
ହଁ।
ହୋଉ। ପ୍ରଥମେ ବଜାରରୁୁ ଯାଇ ମଞ୍ଜି ଆଣାଗଲା। ତା ପରେ ଫାଷ୍ଟ ତାତେ ଛୋଟ ଜାଗାରେ ଚାଷ କରିକି। ସେଠି ଚାରା ଲଗାଗଲା, ତାପରେ ଦୁଇ ମାସ ଭଳିଆ ଲାଗିଲା ଚାରା ବଡ ବଡ ହବା ପାଇଁ, ଦୁଇ ତିନି ମାସେ ଭଳିଆ ଲାଗିଲା। ସେଟା ପିଇ ସଇଲା ପରେ ଯୋଉ ପୁରା ସେ ଟାକ୍ଟର୍ ରେ ଚାଷ କରିକି ସବୁ ତା ପରେ ତ ମାଟି ଫାଟି ବାଗେଇକି କଲୁ ଆଉ। କୂଆରେଗଲେ? ଇଏ ମାଟି ବାଗେଇକି ନେଇକି ଚାରା ଲଗେଇକି ପାଣି ଡେ ଡେଲି ଦେଲୁ, ତାପରେ ଖ ଖରା ହେଲା ଯେ ନାଳ ପାଣି ଶୁଖିଗଲା, ଆଁ ଗଛ ଶୁଖିଗଲା ଆମ ଲକ୍ଷ୍ୟସ୍ଥଳୀ ବି ଶଖିଗଲା।
ଅଁ ହୋ। ଆଶାର ଅନ୍ଧାର?
ନା ନା ନା।
ଆଉ?
ଏଅ ଲାଇନ୍ ଜୀବନ ଅନ୍ଧାର କୁଆଡେ?
ମୁଁ କଇଲି ଆଶାର ଅନ୍ଧାର।
ହୁଁ।
ଓ ହୋ। ଆଉ ତମର ସେପଟେ ମାନେ ତମ ଗାଁ ରେ କି କି ଫଳ ସବୁ ଫଳ ଗଛ ଅଛି ଟିକେ ମତେ ସେ ବିଷୟରେ କିଛି କୋହୁନ?
ଆମ ଗାଁରେ? ଆମ ଗାଁରେ ସେଉ ଗଛ ଅଛି।
ସେଓ ଗଛ ଅଛି? ସେଠି କି କି କି କଲର୍ ସେଓ ଫଳୁଚି?
ଭେରାଇ ବିଭିନ୍ନ ପ୍ରକ ତାର ଯୋଉ ରଙ୍ଗର ସବୁ ଫଳ ଅଛି।
ଓହୋ।
ନାଲି ନେଳି ହଳଦିଆ କମଳା। ଶାଗୁଆ ସବୁ।
ଓହୋ।
ଆମର ଆମ୍ବ ଗଛରେ ବି ନଡିଆ ଫଳୁଛି।
ନଡ଼ିଆ।
ହୁଁ।
ଓହୋ ନଡ଼ିଆ ଭିତରେ ଆ ବ ହଉତ ବୋଧେ।
ହୁଁ
ତମର ମାନେ ଆମ ଓଡିଶା ଭିତରେ କୋଉ କୋଉ ଜାଗାରୁ ସାଙ୍ଗ ସବୁ ଅଛନ୍ତି।
ଓଡିଶା ଭିତରେ ଅଛନ୍ତି ଏ ରା ଅନୁଗୁଳ। ଢେଙ୍କାନାଳ ସିଆଡେ ସବୁଆଡେ ଅଛନ୍ତି ଗୋଟେ ଗୋଟେ ଜାଗାରେ ଅଛନ୍ତି ଆଉ।
ଓହୋ। ତମେ କଣ ମାନେ ଏତେ ଦୂରରେ ସାଙ୍ଗ କରିବା କଣ ନିହାତି ଦରକାର୍ ଥିଲା। ଚାହିଁଥିଲେ ନିଜ ଗାଁରେ ଛୁଆଙ୍କ ସହିତ ସାଙ୍ଗ ବି ହେଇପାରିଥାନ୍ତ।
ଆରେ ଶୁଣୁ ମାନେ ଗାଁ ପିଲାଙ୍କ ସହିତ ଆଜିକାଲି ସାଙ୍ଗ ସେମାନଙ୍କ ସହିତ ବି ସାଙ୍ଗ ହଉଛି ମାନେ ଏମିତି ସାଙ୍ଗ ପୁରା ସାଙ୍ଗ ଭଳିଆ ଆକ୍ଚଲି ସାଙ୍ଗ ନୁହଁ
ହଁ ମାନେ ସ୍କୁଲ୍ କି କଲେଜ ଟାଇମ୍ ରେ ଏମତି ଗୋଟେ କେମତି ସାଙ୍ଗ ହେଇଯାଇଥିବେ ଆଉ ନା।
ହୁଁ।
ସେ ଗଲା ପରେ ସ୍କୁଲ୍ ସରିଲା ପରେ ସାଙ୍ଗ ସଇଲା।
ତାଙ୍କର ସ୍କୁଲ୍ କଲେ ଠିକ୍ ଥିଲା। ଚାଲିଲା ବେଳେ ତ ତା ଗୋଟେ ସାଙ୍ଗ ହେଇଯାଇଛୁ।
ଓହୋ।
ତାଙ୍କ ସହିତ କଥାବାର୍ତ୍ତା ନା କଣ ଟୋଟାଲ୍ ନମ୍ବର କଲ୍ ଫଲ୍ କିଛି ନାହିଁ ସେମାନେ କହୁନାହାନ୍ତି କି ମୁଁ ବି ମୋ ନମ୍ୱର୍ ମୋର ନାହିଁ କିଛି ନାହିଁ କାହା ପାଖରେ ନାହିଁ କିଛି।
ଓହୋ। ତମ ଘରେ କେତେ ଜଣ ସଦସ୍ୟା ରହୁଛନ୍ତି?
କିଏ?
ତମ ଘରେ କେତେ ଜଣ ସଦସ୍ୟ ରହୁଛନ୍ତି?
ପାଞ୍ଚ ଜଣ ବର୍ତ୍ତମାନ ଚାରି ଜଣ।
ଓହୋ। ତମର କଣ ଲାଗୁଛି ତମର ମାନେ ଆଗକୁ ପାଣିପାଗ କଣ ରହିବ ବୋଲି ଭାବୁଛ।
ପାଣିପାଗ କହନି କହନି। ବର୍ଷା ହଉଛି ଯେ ଆମ ପିଜ୍ ଫିଜ୍ ଧୋଇ ନେଇ ସାରିଲାଣି ସବୁ।
ତମେ କଣ କଲର କରିଦେଇଥିଲ କି?
କଲର କରିନଥିଲି ଏ ଖାଲ ଢ଼ିପ ହେଇଥିଲା ଯେ ବାଗେଇଥିଲୁ। ହେରା ଟିକେ ବାଗେଇ ଦେଇଥିଲୁ ଟିକେ ଏମତି ଲିପି ଦେଇଥିଲୁ ପୁରା ଆଉ।
ଓହୋ କୋଉ ସ୍ଥାନରେ ତମର ମାନେ ଘର ପାଖରେ ନା ଟିକେ ଦୂରରେ ନା ମାନେ ହୁଁ ଖେଳ ପଡିଆରେ।
ନାଇଁ ଏଇ ଯୋଉ ଖଜୁରୀ ଗଛ ଟା ଦେଖିଛୁ କେନାଲ୍ ସାଇଡ୍ ରେ।
ହୁଁ ହଁ।
ସେଇଠା ହିଁ ଏଇ ଯୋଉ ତଳେ ଯୋଉ ପଡିଆଟା ହାତର। ଘର ହବ ପଛ ପଟେ।
ଓହୋ ଆଉ ତମକୁ ମାନେ ଇନଡୋର ନା ଆଉଟଡୋର ଖେଳ ଭଲ ଲାଗେ।
କଣ।
ଆଉଟଡୋର ଗେମ୍ ମାନେ ଖେଳ ଭଲ ଲାଗେ ନା ଇନଡୋର।
ଓଡିଆରେ କହରେ।
ଓଡ଼ିଆ ଜାଣିନି ତାର। ଯୋଉ ମାନେ ଘର ଭିତରେ ବସିକି ଯୋଉ ଖେଳ ଖେଳିବେ ସେଇ ଖେଳ ତମୁକୁ ପସନ୍ଦ ଆସେ। ନା ବାହାରେ ଯୋଉ ସବୁ ମାନେ ସାଙ୍ଗ ମାନଙ୍କ ସହିତ ହଁ ଖେଳ ହୁଏ ସେ ସବୁ ପସନ୍ଦ ଆସେ।
ଘର ଭିତରେ କଣ ଖେଳି ହୁଏ ରେ ଗୋଟେ।
ଘର ଭିତରେ ଲୁଡୁ ତାସ୍ ଖେଳି ହବ।
ହଁ ସେରା ହଁ ସେରା ମଜା ଲାଗି ଖେଳିବା ପାଇଁ।
ଭଲ ଲାଗେ।
ହୁଁ।
ଓହୋ। ଆଉ ବାହାର ଖେଳ?
ବାହାର ଖେଳ ବି ବାହାର ଖେଳ ସମସ୍ତେ ଯୋଉ ମିଶି ମୁଶାଇ ଖେ ଖେଳୁ ମଜା ଲାଗୁନ ଆଉ।
ହଁ ଆଉ ଏକା କିଏ ଖେଳନ୍ତି କି ନହେଲେ।
କ୍ରିକେଟ ଖ ଖେଳୁଛୁ ଡେଲି ଚାରିଟା ବେଳେ।
ଓହୋ। ଆଉ ପାଠ ପଢା?
ପାଠ ପଢା ବି ଚାଲିଛି।
ଓହୋ ତମ ସାନ ବାଇର କୋଉ ଗ୍ଲାସ୍ ହେଲା?
ଷଷ୍ଠ ଶ୍ରେଣୀ ସରି ସପ୍ତମ ଶ୍ରେଣୀ।
ମତେ ନିଦ ଲାଗିଲାଣି।
ଏତେ ଜଲଦି କୁଆଡେ ଶୋଇବୁ କିରେ?
ଓ ହୋ।
ହରେ ଶୋଇଲା ବାଲା।
ମୁଁ ମୁଁ ତମ ଗାଁକୁ ଯଦି ବୁଲିବା ପାଇଁ ଯାଏ। ମୋ ପାଇଁ କଣ କଣ ସବୁ ମାନେ ମୋ ମନ ପସନ୍ଦ ର କିଏ ପିଠା କରିକି ରଖିଥିବେ ମାଉସୀ?
ମନପସନ୍ଦ ପିଠା।
ମନନ ପସନ୍ଦ ମୋତିଚୁର।
ହଁ।
ତାକୁ ରକିଥିବେ କି ନାଁ କଣ?
କଣ?
ତାକୁ ରଖିଥିବେ ନା କଣ ମନପସନ୍ଦ ମୋତିଚୁର
ମୋତିଚୁରୁ କଣ କହୁଛି ହେରା କିଏ?
ହେରେ ଦତା
ଧୁକ୍ତା।
ହ୍ୟାଲୋ ତମେ ଜାଣିନ ଜଗୁରା ଖାଆନ୍ତି ବୁଢାବୁଢ଼ୀ ମାନେ।
ହଁ ହଁ ଦୋକତା ଜାଣିଲି ଜାଣିଲି ଠିକ
ହଁ।
ଆଉ ଖଇନି।
ସେସବୁ ତ ମୁଁ ଖାଏନି।
ଖାଇବୁ ନା ଆଉ।
ନା ନା ଦାନ୍ତ କଲର ଫୁଲ ହେଇଯାଉଛି ରେନବୋ। ଇନ୍ଦ୍ରଧନୁ ସଦୃଶ ସଦୃଶ ହେଇଯାଉଛି। ଓହୋ ଆଉ ତମର ଆଁ କୋଉ ଶ୍ରେଣୀ ପର୍ଯ୍ୟନ୍ତ କାର୍ଯ୍ୟକଳାପ ସମାପ୍ତ ହେଲାଣି।
କଣ କୋଉ ଶ୍ରେଣୀ ଯାକେ କଣ କାର୍ଯ୍ୟକଳାବ ସମାପ୍ତ ହବ କହିଲୁ ଟିକେ?
ଅ ଯୋଉ କାର୍ଯ୍ୟକଳାପ ପାଇଁ ଯୋଉ ଖରା ବଳେ ତମେ ଏତେ ପରିଶ୍ରମ କରିକି ନ ଶୋଇକି ଏତେ କିଛି କରୁଥିଲ।
କଣ?
ଏଇଟାକୁ ମିଶେଇକି କେତେ ନମ୍ବର ହେଲା ତମର?
କଣ ମିଶେଇକି ଏକ ନମ୍ବର ହେଲା କିରେ?
ମାନେ ଓହୋ।
କହୁନୁ।
କହିଲି ମାନେ ଯୋଉ ଆମେ ଏତେ ସବୁ ଆମ କାମ କରୁଥିଲେ ଆମ ପ୍ରୋଜେକ୍ଟ
ସେରା କହିବା କିଛି ଦରକାର ନାହିଁ।
ଓହୋ।
କହ ବହ।
ଓ ଆଉ କଣ ଖାଇଛ?
ଖାଇବି ଆଉ କଣ କି? ଶୋଇଲାଣି ତ।
ହଉ ହଉ।
ଟିକେ ଅପେକ୍ଷା କର ଆଉ ଟିକେ। ହୁଁ ହୁଁ ହୁଁ ହୁଁ।
ପବନ ହଉଛି ନା ଖରା?
ବାତ୍ୟା ହଉଛି ବେ।
ଅହୋ ହଉ ମୁଁ ଶୋଇଲିି।